ହାଲୋ।
ହ୍ୟାଲୋ ପ୍ରଣାମ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ହୁଁ କଣ କହୁଥିଲେ କୁହନ୍ତୁ ଗୋଟେ ସେଇଠୁ ସେଇଠୁ ଆରମ୍ଭ କରନ୍ତୁ ଚଳିବ ଯୋଉଠି ଚ ଛାଡିଥିଲେ।
ଠିକ୍ ଅଛି। ଏଇ ଆମେ କହୁଥିଲେ କି ହଁ ତମେ ହେଲା ରଥ ଅ ଦୌଡ଼ି ଟାଣିକି ଆସ।
ହୁଁ ସେଠିକି ତ ମୁଁ ନଗଲେ ହବନି। ମତେ ତ ଜଗା ଟାଣିନିଏ ଅଟୋମେଟିକ୍ ଆଉ। ଆଉ ତମେ ଜଗାକୁ ଦେଖିଦେଲା ପରେ ଆଖିରୁ ତମର ଲୁହ ବାହାରେ କି ନାହିଁ ଏତିକି କହିବ ସତ କଥା?
ଏଇଟା-ଏଇଟା ଆଉ ପଚାରିବାକୁ ପଡିବନି। ଏଇଟା ସବୁ ଭକ୍ତମାନଙ୍କର ମାନେ ସେଇ ଯେଉଁ କୁହନ୍ତିନି ତା ତୋ ଚକା ଡୋଳାକୁ ଦେ ଦେଖିଦେଲେ ଅଟୋମେଟିକ୍ ସେ ଆଖିରୁ ଲୁହଟା କୋଉଠୁ ଆସେ ସେଇଟା ଜଣା ପଡ଼ିବନି କିନ୍ତୁ ଅଟୋମେଟିକ୍ ସେଟା ଆସିଯାଏ।
କିଛିଜଣ ଥାଆନ୍ତି ସେମାନେ କମ୍ ମାନେ କାନ୍ଦନ୍ତିନି ଏତେ କିନ୍ତୁ କିଛି ଜଣ ଥାଆନ୍ତି ବହୁତ କାନ୍ଦନ୍ତି। ତା ଭିତରୁ ତା ଭିତରୁ ତା ଭିତରୁ ଜଣେ ହଉଛି ମୁଁ।
ତମେ କେବେ ସେ ପୁରୀ ଗଲେ ଯୋଉ ଏବେ ଭକ୍ତଙ୍କ ଅନୁଭୂତି ସେଇଥିରେ କହିଛ କି ନାହିଁ?
ନା ମୁଁ ସେଠିକି କେବେ ଯାଇନି। ମତେ ଥରେ ସାମ୍ନାରେ ସେଇଠି ଥିଲି କିନ୍ତୁ ଯାଇନି। ମୋ ସହିତ କେତେଟା କଣ ଘଟିଛି ଜଗା ମଧ୍ୟ ଆଜି ପର୍ଯ୍ୟନ୍ତ ଇଏ କରିଛି। ସବୁ ମୁଁ ଯା ମାନେ କାହାକୁ ସେୟାର କରିବାକୁ ଚାହିଁନି ବୋଲି ମୁଁ କହେନି।
ଠିକ୍ ଅଛି। କିଛିକଥା ଥାଏ ଯୋଉଟାକି ସମସ୍ତଙ୍କ ଆଗରେ କହିବି ହୁଏନି। କିନ୍ତୁ ସେ ଏବେ ଯେମିତି ସେଇ ଯୋଉ ଜଗନ୍ନାଥ ଟିଭିରେ ହେଲା। ଭକ୍ତଙ୍କ ଅନୁଭୂତି ଚାଲିଛି। ବହୁତ ଭକ୍ତ ଆସି ତାଙ୍କ ଅନୁଭୂତି କୁହନ୍ତି। ତାଙ୍କୁ ଶୁଣିଲେ ବିନା ମୋତେ ବେଳେବେଳେ ଲାଗେ ମୋତେ ଇର୍ଶା ଲାଗେ। ଯେ ପ୍ରଭୁ ସମସ୍ତଙ୍କୁ ଇଏ କରୁଛ। ମୋ ବେଳକୁ ତୁମର ହାତ ବନ୍ଦ ହେଇଯାଉଛି, ଆଖି ବନ୍ଦ ହେଇଯାଉଛି। ଏମିତି ବି ବେଳେବେଳେ ତାଙ୍କ ପାଇଁ କି ମୋର ମନରେ ଆସେ।
କଣ ନା ଯେତେ ଦାମୀ ଖରାପ ୱାର୍ଡ ଇଉଜ୍ କରିକି କହିବ ସେ ସବୁବେଳେ ଶୀଘ୍ର ଶୁଣିବେ।
ଯେତେବେଳେ ଭୁଖ ଭିତରେ କିଛି ଗୋଟେ ହେଲେ ଆସିଯାଏ ସେତେବେଳେ ମୁଁ ନମ ସମସ୍ତେ ସେମିତି ଜଗାଙ୍କୁ ଦେଖି ଦେଇକି କିଏ ଗାଳି କରେ କିଏ ଭଲରେ କୁହେ, କିଏ ହେଲା ଗେଲ ବି କରିଦିଅନ୍ତି, ସମସ୍ତେ କରନ୍ତି।
ହୁଁ।
ମୋ ମନରେ ଯାହା ଯେତେବେଳେ ଆସେ ମୁଁ ବି ସେମିତି କହିିଦିଏ। ଯେତେବେଳେ ମୁଁ ଶୁଣେ କି କିଛି କିଛି ଭଲ ଭଲ ଅନୁଭୂତି ସେତେବେଳେ ମତେ ବହୁତ ଇର୍ଷା ହୁଏ। ଶୁ।
ଆଉ ତମେ କେବେ ମାନେ ଏଇଟା ଜାଣିଛ? କାହାର ମାନେ କାହା କଥାରେ ରୁ ମାନେ ଜଗନ୍ନାଥଙ୍କ ରଥ ଅଟକି ଯାଇଥିଲା କୋଉ ଭକ୍ତ ପାଇଁ? ତା ନାଁ କହିପାରିବ?
ହଁ ଯୋଉ ସାଲବେଗ।
ଆଉ ନଡ଼ିଆ କିଏ ହାତ ବଢ଼େଇକି ଦେଇଥିଲା?
ନଡ଼ିଆ ନାଇଁ। ହଁ ଜାଣିଚି ବଟ ମନେ ପଡୁନି ଆଉ।
ଜ ମତେ ଓଡ଼ିଆ ମାନେ ଭଗବତ ଗୀତା ଗତରୁ ଆରମ୍ଭ କରି କି ରାମାୟଣ ପ ଯୋଉ ବିଷୟରେ ପଚାରିବ ମତେ ସବୁ ମୁଁ କହିଦେବି।
ତମେ ତାହେଲେ ଗୀତ ସବୁଦିନ ପଢ।
ମୋ ଦିଦି ଆଉ ମୋ ବଡ଼ ଦିଦି ମୁଁ ଆମକୁ ଆଧ୍ୟାତ୍ମିକ ଜିନିଷ ବିଷୟରେ ଯାହାବି ପଚାର ଆମେ କହିଦବୁ।
ଆଛା।
କିନ୍ତୁ ପାଠରେ ବରମ ଭୁଲ ହେଇଯିବ କିନ୍ତୁ ସେ
ସେଥିରେ ଭୁଲ ହବନି।
ଆରେ ସା ସାଇନ୍ସ ଯଦି ଆଜି ଇଏ ହେଇଚି କେବଳ ଆମରି ଓଡିଆ ପରମ୍ପରାକୁ ନେଇ।
ସେଇଟା ତ ସତ କଥା ଆଜି ଅ ଯାହା ବିି ଆମର ଅଛି ଯାହା ସଂସ୍କୃତିରେ ଅଛି, ସେଇଟାକୁ ହ ସାଇନ୍ସ ହେଲା ଇଏ କରିଚି। ଯଉଁଟା ଆମ ସଂସ୍କୃତି ବନେଇଚି ଯେ ଏଇ ଜିନିଷଟା ଏମିତି ହବ ସେଇଟା ସାଇନ୍ସ ତାକୁ ହେଲା ନି ନିଜ ଅ ଭାବରେ ବନେଇଚି ଯେ ଏମିତି ହେଇପାରିବ।
ହୁଁ। ଆପଣ ଆଜି ଖରାବେଳେ କଣ ଖାଇବେ?
ଖାଇ ପି କଣ ମୁଁ ଜଣିନି କାହିଁକି ଆଜି ରୋଷେଇ ମୁଁ କରୁନି ଆଜି ରୋଷେଇ ବୋଉ କରୁଚନ୍ତି ତ ସେ ଯାହା ବନେଇଥିବେ ଖାଲି ଖାଇବା କଥା। କାହିଁକିନା ରୋଷେଇ କରିବାକୁ ମୋତେ ଏତେ ଭଲ ଲାଗେନି। ମୋତେ ଖାଲି
ଭଲ ଲାଗେନି ଆପଣଙ୍କୁ ରୋଷେଇ ସ ତକଥା କହ ବି ତ ଭଲ ଲାଗେନି ମାନେ ଏଇଠି ଗୋଟେ କୋଶ୍ଚିନ ଆସିଲା ଆପଣଙ୍କୁ ରୋଷେଇ କରି ଆସେନି ବୋଧେ?
ସତ ନା?
ସେମତି ସେମତି ହ।
ନା ସତ କୁହ ଆରେ କିଛି ଅସୁବିଧା ନାଇଁ କୁ
ନାଇଁ ସତରେ ମତେ ରୋ ରୋଷେଇ ଆସେନି ମାନେ କରେ।
ମାନେ ନର୍ମାଲ ଜିନିଷ ଯେମିତି ମ୍ୟାଗି ଟା କରିପାରିବି।
ହଁ ଭାତ ଭାତ କରିପାରିବି ଆଉ ଆଳୁ ଭଜା।
କେତେଟାରେ କଣ ଅଛି?
ତ ଏମିତି ଛୋଟ ଛୋଟ ଜିନିଷ ମୋ ଦ୍ୱାରା ହେଇପାରିବ। ନହେଲେ ତ ଯେତେବେଳେ କିଛି ଗୋଟେ ଭଲ ଜିନିଷ କରିଥିବ ନେଇ ଆକଚୁଆଲି ମୁଁ ନନ ଭେଜ ଖାଏନି। ଆମ ଘରେ ନନଭେଜ ପସେନି ହଁ।
ଶୁଦ୍ଧ ନିରାମିଷ।
ପୁରା ସାକାହାରି ମୁଁ।
ତମେ ତାହାନେ ଘାସ ଖାଅ।
ହଁ ଭାବି ନବ ସେୟା ଆଉ କଣ? ଆଉ ପରିବା ମାନେ ତ ସେଇଆ ନା ସବୁଜ ସୁନ୍ଦର।
ହୁଁ।
ତମେ ତ ଏତେ ବଡ ଭକ୍ତ ହ ଭଗବାନଙ୍କର
ନା ଭକ୍ତ ହେନି ବୋଲି ଭକ୍ତ ହଁ ମୁଁ ଖାଏ ମିଛ କାଇଁ କହିବି।
ନା ଏଥିରେ ମିଛ କହିଆ ରେ କଣ ଯିଏ ଖାଏ ଖାଏ କଣ।
ଏମିତି ଖାଏ ଆଉ ମାନେ ସବୁବେଳେ ନୁହଁ ମାନେ କେତେବେଳେ କେମିତି ଇଚ୍ଛା ହେଲେ ଏବେ ବି ମୋ ରିସେଣ୍ଟ ମୋ ଦେହ ଖରାପ ହେଇଯାଇଥିଲା ଡକ୍ଟର ଟିକେ ଜଙ୍କ ଫୁଡ଼କୁ ଖାଇବାକୁ ମନା କରିଚନ୍ତି।
ଆମ ଘରେ ବି ନନଭେଜ୍ ପସେନି ଟୋଟାଲ।
ମୁଁ ଏକ୍ଜାମ ହଲ ରେ ବେହୋସ ହେଇ ଯାଇଥିଲି।
ଓହୋ ଏମିତି କାହିଁକି?
ମାନେ ଏମିତି ମାନେ ତା ଗୋଟେ ଦିନ ଆଗୁରୁ ପୁରା ମୁଁ ରାତି ଅନିଦ୍ରା ଥିଲି। ଆମର ଆକ୍ଚୁଆଲି ଯେଉଁ ମାଆ ହେଙ୍ଗୁଳାଙ୍କର ଗୋଟେ ପର୍ବ ହୁଏ। ଆମର ପ୍ରତିବର୍ଷ ଗୋଟେ ଆଇଟମ୍ ପୁରା ଦଉ ତିନି ହଜାର ଲୋକ ଖାଆନ୍ତି।
ହଁ।
ସେଇଟା ପରିବାଟା ରାତି ଚାରିରୁ ଆଣିବାର ଥିଲା ତାପରେ ମଝି ହେିଙ୍ଗୁଳା ଦିନ ମୁଁ ସେଠୁ ପାଲା ଫାଲା ଦେଖୁଥିଲି। ପାଲା ଦେଖିକି ହଉଚି ସେଇଠୁ ରାତିରେ ରାତା ରାତି ପୁରା ଗାଡି ନେଇକି ଯାଇଚୁ ବାବା ମୁଁ। ସେଦିନ ରାତି ଅନିଦ୍ରା ପୁରା ତାପ ଦିନ ଆମର ଫେରୱେଲ ଥିଲା ଫେରୱାଲ ପଳେଇଲି। ଫେରୱାଲ ରେ ସେଦିନ ଶୋଇିଲିନି ଟୋଟାଲି। ଯଦି ଦିନରେ ବି ଶୋଇଥାନ୍ତି ଦେହ ଠିକ୍ ଥାନ୍ତା। ତାପରେ ସେଠୁ ପଳେଇ ଆସିକି ପୁଣି ଏଠି ଯୋଉ ରୋଷେଇ ହଉଥିଲା ତା ପାଖରେ ରହିଲି। ତା ପାଖରେ ରହିକି ଇଏ କରିକି ଏଇଭଳି ରାତି ଅନିଦ୍ରା ପୁଣି ତା ପରଦିନଟା ହେଇଗଲି। ଠିକ ତା ପରଦିନ ଗୋଟେ ଦିନ ଗ୍ୟାପ ପରେ ଠିକ୍ ଏକ୍ଜାମ ଥିଲା। ମୁଁ ଆଉ ସେ ଗ୍ୟାପ୍ ଅଛି ଗୋଟେ ଦିନ ମୁଁ କହିଲି ପଢିନି ଠିକ୍ ସେ ପଢିବାକୁ ପଡିବ। ପଢିଲି ମାଇଣ୍ଡ ରେଷ୍ଟ ନେଲାନି। ସେଥିଲାଗି ଆଉ।
ମାନେ ଦେହ ଟା ପୁରା ହେଲା ଉଇକ ହେଇଯାଇଥିଲା ଆ।
ହୁଁ ମାନେ ବସିକି ଏକ୍ଜାମ ମାନେ ସାର୍ ମାନେ ବି ଆଶ୍ଚର୍ଯ୍ୟ ମୁଁ ଦି ମାନେ ପାଞ୍ଚ ମିନିଟ ରେ ଛଅ ମାରିକିଆ ଲଙ୍ଗ କୋଶ୍ଚିନ୍ ଦିଟା ଲେଖି ଦେଇଥିଲି।
ଆରେ ବାଃ। ପୁରା ଟ୍ୟାଲେଣ୍ଟେଡ଼୍।
ଦିଟା ଲଙ୍ଗ କୋଶ୍ଚିନ୍‌ ଲେଖି ସାର କହିଲେ ପାଞ୍ଚ ମିନିଟରେ ଦିଟା ଲଙ୍କ କୋଶ୍ଚିନ୍‌ ଲେଖି କଣ ଶୋଇଚି। ତାପରେ ସବୁ ଦେଖିଲା ବେଳକୁ ମୁଁ ବେହୋସ ମାନେ ମୋର ଆଉ ସେଠି କିଛି ନାହିଁ ମାନେ ତ ମେଡ଼ି ମେଡିକାଲ ନେଇ ଗଲେ ମେଡିକାଲୁ ମତେ ନିଏ ଗଲା ବା ବାବା ନେଇକି ଗଲେ ମତେ ତା ପରଦିନ। ଭୁବନେଶ୍ୱର ନେଇକି ଗଲେ। ସେଠି ଚେକ ଅପ୍ କରାହେଲା ଏମ ଆର ଆଇ ଫେମର ଆଇ ହେଲା କିଛି ନାହିଁ। ସବୁ ହେଲା ମେଡ଼ିସିନ ଖାଉଚି ଏବେ ଛଅ ମାସ ପାଇଁ ଖାଇବାକୁ ପଡ଼ିବ ଆଉ
ଠିକ ଅଛି ନିଜର ଧ୍ୟାନ ରଖ ନିଜ ପାଇଁ ଟିକେ ସତର୍କ ରୁହ। ଆଉ ଯେମିତି ଏମିତି ନ ହେଉ ମେଡ଼ିସିନ ଠିକ ସେ ଖାଅ ଜଲଦି ଜଲଦି ଭଲ ହେଇଯାଅ।
ସବୁ ତ ସେଇ ଜଗାର ଇଚ୍ଛା ଆଉ।
ହଁ ଏଇଟା
ବା ମାନେ ଦେଖ ଏଇ ଏଇଠୁ ତମ ଗୋଟେ ଉଦାହରଣ ସ୍ୱରୂପ ଦେଖ, ମୁଁ ଗଲି ଆମ ଏ ଠୁ ମୋ କଲେଜ୍ ହଉଚି ତିରିଶ୍ କିଲୋମିଟର। ମୁଁ ଗାଡି ଚଲେଇ ଯାଇଚି, ଗାଡି ଚଲେଇ ଗଲାପରେ ବାଇକ୍ ଚଲେଇ ଯାଇଚି। ମୁଁ ଯାଇକି ସେଠି ଏକ୍ଜାମ୍ ହଲ୍ ରେ ପହଞ୍ଚିଲା ପରେ ଜଗା ସେଇଟା ବାହାର କରିଚି। ମୁଁ ଯଦି ଗାଡି ଚଲେଇଲା ଭିତରେ ବାହାରିଥାନ୍ତା, ତାହେଲେ ମୋର କଣ ହେଇଥାନ୍ତା। ମୁଁ ଆଉ ଏଇ ଦୁନିଆରେ ଥାଆନ୍ତି କି ନଥାନ୍ତି।
ସେଇଟା ତ ଭଗବାନଙ୍କ କୃପା ଯେ ତାଙ୍କ ଇଚ୍ଛାରୁ କିଛି ଗୋଟେ ବଡ ହବାର ଥିଲା ଛୋଟ ଛୋଟରେ କଟିଗଲା।
ଛୋଟରେ ପଳେଇଲା। ସବୁବେଳେ ଏଇ କଥା ମୁଁ ଭାବିକି କାନ୍ଦେ ଜଗା।
ଜଗା ତୁ ଅଛୁ ବୋଲି ମୁଁ ଆଜି ଅଛି।
ହଁ।
ଏତେ ବଡ ବିପତ୍ତିରୁ ରକ୍ଷା କରିକି
ପୁରା ମାନେ ଭାବିଲା ସେଇ ମୁମେଣ୍ଟ ଖାଲି ମତେ କଣ ଲାଗେ ମୁଁ ଯଦି ଗାଡିରେ ଥାଆନ୍ତି ମୋ ବା ବାପା କହିଲେ ଗାଡି ରେ ଥାଆନ୍ତୁ କଣ ନାଇଁ କଣ ହେଇଥାନ୍ତା ଆମର ଆଉ ମୁଣ୍ଡ କାମ କରୁନି। ବାପା ମାଆଙ୍କର ମୁଁ ସାହାଭରସା ଗୋଟିଏ ପୁଅ ତିନି ଭଉଣୀ।
ହଁ।
ହଁ
ଯିଏ ଜଗାର ଭକ୍ତ, ତାକୁ ତାର କିଛି ହବନି କୋଉଠି। ଯୋଉଠି ବି ହବାର ନଥିବ ବଡ କିଛି ହବାର ଥିବ ସେ ଝୁଣ୍ଟିକି ସେଇଠି ରହିଯିବ। ଆଉ ତାର ବେଶୀ କିଛି ହବନି।
ସବୁଠାରୁ ଏ ମୋଟରୋଲା ଫୋନ୍ ଲ ଯୋଉ ଟିଉନିଙ୍ଗ ସାଂଘାତିକ୍।
ହେ-ହେ। ଏବେ ପ୍ରାୟ ବି ସମସ୍ତେ ସେଇ ଫୋନ୍ ହିଁ କିଣୁଚନ୍ତି ବି।
ଆରେ କଣ ପାଇଁ କହିଲ ତା କ୍ୟାମେରା କ୍ଵାଲିଟି ଭଲ ରହୁଚି ନା।
ହଁ। ଆଗୁରୁ ବେଶି ଚା ମଝିରେ ବେଶି ଚାଲିଲା କି ସମସ୍ତେ ଏମ୍ ଆଇ ର କିଣଲେ। ତାପରେ ଧିରେ-ଧିରେ ଏମ୍ ଆଇ ଟିକେ ଡାଉନ୍ ହେଇଗଲା। ଏଇଠୁ ଓପୋ ଭିବୋ ତ ଛାଡ ଆଡ ତ ସେମ୍ତି ଚାଲ୍ଚି।
ସେ ଭଉତ୍ ମାନେ ଓପ ଆଉ ଏତେ କିଣୁନାହାନ୍ତି, ଓପଟା ଭଉତ୍ ଗରମ୍ ହଉଛି। ତମର କୋଉ ଫୋନ୍ ପସନ୍ଦ? ହାଲୋ।
ହଁ।
ମୁଁ କହିଲି ତମର କୋଉ ଫୋନ୍ ପସନ୍ଦ? ହେଲୋ।
ହାଲୋ।
ମୁଁ କହିନି ତମର କୋଉ ଫୋନ୍ ପସନ୍ଦ?
ଭଲ ଲାଗେ।